ହୁଁ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
କହୁନୁ ଶୁଭୁଚି ପା
ଆଉ କିଛି କହୁନୁ ହାଲ ହାଲ କଣ ହଉଚୁ
କହୁଛି ଶୁଭୁଚି
କଣ କରୁଛୁ
କିଛି ନାହିଁ ବସିଛି
ହଉ କଣ ଖାଇଥିଲୁ କଣ ଖରା ବେଳେ
ଖାଇଥିଲି ଖରାବେଳେ ଭାତ ଡାଲି କଲରା ଆଳୁ ଭଜା ଭେଣ୍ଡି ଭଜା ଆଉ ବଡ଼ି ପିଆଜ ଲେମ୍ବୁ ଚକଟା ବିଲାତି କାକୁଡ଼ି ଚକଟା
ଓହୋ ହଉ ଘରେ ସମସ୍ତେ ଖାଇ ଶୋଇଲେଣି
ହଁ
ହଉ ଏବେ କଣ କରୁଛୁ?
ଅବିକା ବସିଛି ବସିକି କିଛି କାମ ନାହିଁ ଖାଲି ବସିଛି
ହଁ ହଁ ମୁଁ ଗୋଟେ କିଶ୍ଚିନ୍ ପଚାରୁ
କୋଉ କଶ୍ଚିନ?
ଏଇ ରାାମାୟଣ ବିଷୟରେ
ହଉ ପଚାର
କୈକେୟୀ କାହିଁକି ରାମ ଙ୍କୁ କୁ ଅଁ ବନବାସ ପଠେଇଥିଲେ ଚଉଦ ବର୍ଷ
କହିକେହି।
ହୁଁ।
ଦଶରଥଙ୍କର ତିନିଟା ସ୍ତ୍ରୀ ଥିଲେ।
ହୁଁ ହୁଁ।
ସିଏ ତାଙ୍କ ତିନିଟା ସ୍ତ୍ରୀ ଭିତରୁ କହିକେଇକି ଟିକେ ଅଧିକା ଭଲ ପାଉଥିଲେ।
ହଁ।
ହେଇଥିବାଇ ସିଏ ତାଙ୍କୁ କହିଥିଲେ ସିଏ ଯାହା ବର ମାଗ ସେ ତାଙ୍କୁ ଦେବେ। ସେଥିରେ ତାଙ୍କ ସେବା କରିଥିଲେ କୌଣସି। କୋଉ ଯୁଦ୍ଧରୁ ଯେତେବେଳେ ଆକ୍ରମଣ ହେଇକି ଆସିଥିଲେ?
ହଁ।
ସେ ତାଙ୍କ ସେବା କରିଥିବେ। ସେଇଥିପାଇଁ ସିଏ କହିଥିଲେ ଯେ ସେ ବର ଦେବେ ତାଙ୍କୁ ଦିଟା।
କୌସ କଇକହି ସବୁବେଳେ ଚାହୁଁଥିଲେ।
ହଁ।